ଅ
ହଁ
ହ୍ୟାଲୋ।
ମୁଁ କହିଲି କଣ କରୁଛ?
ଏଇ ବୁଲୁଚି।
ବୁଲୁଚି ଆଉ ଆଉ। ଖାଇବା ଫାଇବା ସବୁ ସରିଯାଇଛି କମ୍ପ୍ଲିଟ ଖାଇବା ସରି ଯାଇଛି ସବୁ।
ତମ ପାଖରେ ବ୍ୟାକଗ୍ରାଉଣ୍ଡ ଭଏସ ଶୁଭୁଛି ଜୋରରେ।
ଭଏସ ସୁବୁଛି ଓହୋ ଏଠି। କି ଏଇଠି ସାଉଣ୍ଡ ହଉଥିଲା ତ ଟିକେ ରାସ୍ତାଟାକୁ ପଳେଇ ଆସିଥିଲି ସେଥିପାଇଁ ସାଉଣ୍ଡ ହ
ହଉ ସ୍ପଷ୍ଟ କୁହନ୍ତୁ ହଉ ଆଉ ଆପଣ କଣ କରୁଛନ୍ତି?
ମୁଁ ଏଇ ଟିକେ ଏ ପୂର୍ବ ତ ଏଇଠି ମୁଁ କହିଲି ଦେଖିବା ଛୋଟ ଝିଅଟା ମୋର କଣ କରୁଛି।
ହୁଁ ଆଉ ତମକୁ ପିଲାଦିନଙ୍କ
ଥିଲେ କପାଇଁ ଶୁଣୁନୁ ମୁଁ ଏଇ ରାସ୍ତାରେ ଠିଆ ହେଇଥିଲି ଏଇ ବୋଧେ ସ୍କୁଲ ଛୁଆ ସବୁ ଗଲେ ଗାଡିରେ। ଏ ଗାଡିରେ କିଛି ଜଣ ଗଲେ ଏବେ ତ ସ୍କୁଲ ଆମ ସେତେବେଳକୁ ସାଇକେଲ ଥିଲା ବାକି ଏବେ ସ୍କୁଲ ଛୁଆ ସବୁ ଗାଡିରେ ଯାଉଛନ୍ତି। ଆଉ କେମିତି ଘର ଲୋକ ଶାଢୀ ଦଉଛନ୍ତି ବାକି ଏପଟେ ଯାଉ ସ୍କୁଲ ଛୁଆ ତା ମୁଁ ଦେଖିଲି। ଦେଖିଲା ପରେ ମାନେ ମନେ ପଡି ଯାଉଛି ସେଇ ପଛ ଦିନ ଆମ ଆମ ସମୟର ସ୍କୁଲ ଟାଇମ୍ କଥା ତମର କେବେ ମନେ ପଡେନି?
ହଁ ପିଲା ଦିନକୁ ବହୁତ ମାନେ ବହୁତ ଖୋଜନ୍ତି। ଯେତେ ଯେତେ ଯେତେ ଲୋକ ବଡ ହେଇିକା ଯାଆନ୍ତି ଛୋଟ ବେଳ କଥା ସେତେ ସେତେ ମନେ ପଡେ।
ଛୋଟବେଳେ ହିଂସା କ୍ରୋଧ ଏସବୁ ନଥିଲା। ମଣିଷ ଯେତେ ଯେତେ ବଡ ହଉ ଚନ୍ତି ସେତେ-ସେତେ ପଇସା ପଛରେ ପ ଦୌଡୁଛନ୍ତି। ହିଂସା, କ୍ରୋଧ ଭାବ, ଘୃଣା ଭାବ ଏ ସବୁ ଆସୁଛି। ତାପରେ ବି ଅନ୍ୟକୁ ଦେଖିକି ଇର୍ଷ୍ କରିବା ଆ-ଆର ଏତେ ହେଇଗଲା ତାର ସେତେ ହେଇଗଲା ସେ ସବୁ ଭାବନା ମନ ଭିତରେ ଆସୁଛି ଛୋଟବେେଳେସ୍ ସେ ସବୁ କିଛି ନାଇଁ। ବ୍ୟାଗ ଧରିକି ସ୍କୁଲ ଯିବ ସ୍କୁଲରୁ ଖାଇବ ପିଇବ ବୁଲିବ ଆସିବ। ବିଦ୍ୟାଳୟ ଯିବାକୁ ବହୁତ ଭଲ ଲାଗେ।
ଉଁ-ଉଁ-ଉଁ ସେଠି ତାପରେ ସେ ଯୋଉ ସମୟର ପାଠ ପଢା ଏ ପାଠପଢ଼ା ତ ଆକାଶ ପାତାଳର ଫରକ୍। ନା କିି?
ହଁ ସେତେବେଳେ ଆମକୁ ସାରମାନେ ଗୁରୁଜୀ ଗୁରୁମା ଗୁରୁଜୀ ଗୁରୁମା ମାନେ ହଁ ମାରନ୍ତି। ଇ ମାରିକି ପାଠ ପଢାନ୍ତି ତାଙ୍କ ଡରରେ ଆମେ ପାଠ ପଢିକି ନେଇକି ଦିଅନ୍ତି। ଏବେକା ପିଲାମାନଙ୍କୁ ସରକାର ସେ ମାଡ଼ଟା ଉଠେଇ ଦେଲା ନା ଏବେକା ପିଲାମାନେ ଆଉ ଡରୁ ନାହାନ୍ତି। ପାଠ ପଢିବାକୁ ଆଉ ଇଚ୍ଛା କରୁ ନାହାନ୍ତି।
ପାଠ ଦେଲା ବେଳକୁ ବି ଘରକୁ କରିକି ଦଉ ନାହାନ୍ତି, ପଳଉଛନ୍ତି ସେମତି, ଆଉ ଯଦି ବି କିଏ ବି କୋଉଠି ଉଁ-ଉଁ ମାନେ ଶିକ୍ଷକ ଅଁ ବାଡେଇ ଦେଇ
ସାଙ୍ଗେ-ସାଙ୍ଗେ ତାଙ୍କ ଘରର ଲୋକ ପଳେଇଆ ସାଙ୍ଗେସାଙ୍ଗେ ବାପା ମାଆ ଏମିତି ଘରର ମୁଖିଆ ଯିଏ ସେ ପଳେଇ ଆସୁଛନ୍ତି କାହିଁକି ମୋ ପିଲାକୁ ବାଡେଇଲ କାହିଁକି ଏ କଲ ଏ କି କଥା କଣ ପିଲାଟାର ଭବିଷ୍ୟତ ଭଲ ହବ ସେ କଣ ଶି୍ଷା ପାଇବ ତା ଜୀବନରେ ସେ କିଛି ବି ସେ ଶିଖି ପାରିବନି ନା ଯୋଉ ଜିନିଷରେ ମାଡ଼ ନାହିଁ ଗାଳି ନାହିଁ ସେ ଜିନିଷ କଣ ଶି ଟିକେ ବି କିଛି ଲାଗୁନି, ଯୋଉ ଜିନିଷରେ ଡର ଅଛି କି ସେ ଜିନିଷରେ ମେ ଇଏ ବି ଅଛି।
କ୍ଷା ଅଛି।
ଶିକ୍ଷା ଅଛି, ଆଉ ସେଇ ସମୟରେ ଟ୍ୟୁସନ ଚାଲିଥିଲେ ଆମେ ଏ ସେ ଘର ପାଖ ଦିଦିଙ୍କ ପାଖକୁ କିମ୍ବା ନା ସେଇ ସ୍କୁଲ ଶିକ୍ଷକଙ୍କ ପାଖକୁ ସେତେବେଳେ ମାନେ ଟ୍ୟୁସନ ମାନେ ତ ପୁରା ନିଦ ମାନେ ଯଦି ବି ଟ୍ୟୁସନ ଟାଇମ ହେଇ ଗଲାଣି ମାନେ ନିଦଟା ଭାଙ୍ଗି ଯାଇଛି ତାପରେ ବି ପୁରା ଡରିକି ବାଡି ଦେବି ଯଦି ପାଠ କରି ନଥିବା କି କଣ ମାଡି ଯାକିକି ଶୋଇପଡୁଥୁବା, ଦେଖିଲା ବେଳକୁ ଘର ଲୋ କ ଆସିକି କହିବେ ଉଠ ଉଠ ଟ୍ୟୁସନ ଯିଵା ଟାଇମ୍ ହେଲାଣି ଶୋଉଛୁ କଣ?
ହ
ତାକୁ ଶୋଇବା ପାଇଁ ଘର ଲୋକ ହେଲେ ଶୋଇ ଦେବେନି କିନ୍ତୁ ଏବେକା ଛୁଆ ହଁ ମୋ ଛୁଆଟା ଶୋଇଛି ଆଉ ଟିକେ ଶୋଉ। ଟ୍ୟୁସନ ଯିବ ମାନେ ଟ୍ୟୁସ୍ କହିଦେବେ ଯେ ଟାଇମ୍ ଟିକେ ଘୁଞ୍ଚେଇ ଦିଅ ବୋଲିକି।
ହଁ-ଅ-ଅ ଆଗରୁ ଆମକୁ ଚାଲି ଚାଲିକା ଟ୍ୟୁସନ ସାରଙ୍କ ପାଖକୁ ଯାଇକି ପାଠ ପଢିକି ଆମ ଗୁରୁଜୀ ଗୁରୁମାଙ୍କ ପାଖରେ ପଢିକି ଆସିବାକୁ ପଡୁଥିଲା ଏବେ ସବୁ ଘରେ ଘରକୁ ସାର୍ ମାନଙ୍କୁ ଯୋଉ ଗୁରୁଜୀ ଗୁରୁମା କି ଯିଏ ଯୋଉଠି ଯି ଯାହାକୁ ଯିଏ ଯୋଉଠି ପଢେଇବା କୁ ବି ଚାହୁଁଛନ୍ତି ସମସ୍ତଙ୍କୁ ଘରକୁ ଡାକି ଦଉଛନ୍ତି।
ତା ପିଲାମାନଙ୍କୁ ବି କିଛି କଷ୍ଟ କରିବା ପାଇଁ ପଡୁନି।
ମାନେ ଆଗରୁ ଯୋଉ ଗୁରୁଜୀ ଗୁରୁମା ଆମର ଯୋଉ ଥିଲେ ସେମାନେ ବି ସେମିତି ବହୁତ ଭଲ ପାଠ ପଢଉଥିଲେ ବହୁତ ଭଲ ଏବେ ଅବିକା ବି ଯୋଉମାନେ ଆସୁଛନ୍ତି ସେମାନେ ଆଉ ଏ
ଠକ।
ଦାୟିତ୍ୱ ନଉନାହାଁନ୍ତି। କଣ ଗାଁ ବାପା ମାଆ ମାନେ ପରିବାର ର ଲୋକମାନେ ଯାଇଁକି କି ତାଙ୍କ ବିରୁଦ୍ଧରେ କିଛି କହିବେ ସେଥିପାଇଁ ସେ କାଇଁ ପିଲାକୁ ମାରିବେ କାଇଁ ଏତେ ଝଗଡା ଝାଣ୍ଟି ଭିତରକୁ ପଶିବେ ସେଥିପାଇଁ ସେମାନେ ବି ବେଶୀ ଆଉ ଧ୍ୟାନ ଦେଉ ନାହାନ୍ତି।
ପିଲା ମାନଙ୍କର ଭବିଷ୍ୟତ ଗଢିବା ପାଇଁ ହଁ ହେଲା ହେଲା କି ପାଠ ଦେଲେ କରିକି ଆଣିନାହାନ୍ତି ଯଦି ହଁ କରିକି ଆଣିନାହାନ୍ତି ତ ଆଉ। ସେ ଦ୍ଵିତୀୟ ଥର କରିକି ଆଣିବ ଏଇଆ କହିଦଉଛନ୍ତି କିନ୍ତୁ କଣ ପାଇଁ କରିକି ଆଣିନ ବୋଲି ସେଇ ଯୋଉ ତାଙ୍କୁ ମାନେ ସେଇ ଶାସ୍ତିଟା ଦଉନାହାନ୍ତି ଯୋଉଥିପାଇଁ କି ପିଲା ମାନଙ୍କର ବି ଗୋ ଟେ ଇଏ ହେଇଯାଉଛି।
ହୁଁ ଆମ ବେଳକୁ ସାରକୁ ଆମେ ଛୋଟ ବେଳର ସାର୍ଙ୍କୁ ବି ଆମେ ଏବେ ଯାଏ ମନେ ରଖିଛନ୍ତି ସେ ଆମକୁ ଏମିତି ପଢେଇଥିଲେ ତାଙ୍କ ପା ପାଠପଢା। ତମର ସେମିତି କିଏ ଅଛନ୍ତି ନା ଯୋଉ ସା ଜାହାଙ୍କ ପାଠ ପଢା ତମର ଏବେ ବି ମନେ ଅଛି ମନେ ପଡେ ବହୁତ।
ବହୁତ ହଁ ସେମିତି ଜଣେ ସାର୍ ନୁହଁନ୍ତି। ମାନେ ଆମ ଇଏ ହାଇ ସ୍କୁଲ ଟାଇମ ର ତିନି ଜଣ ସାର୍ ଅଛନ୍ତି ମାନେ ଯାହାଙ୍କ ପାଠ ପଢା ଏବେ ବି ପୁରା ମନେ ଅଛି ଆଉ ଭାବିଲେ ବି ତାଙ୍କ କଥା ମନେ ପଡେ କି ଯଦି ସେଇ ସାରଙ୍କ ପାଖ ରେ ଆମେ ପ୍ରଥମରୁ ପଢି ଆସିଥାନ୍ତୁ ବୋଧେ ଆମ ଭବିଷ୍ୟତ ଆହୁରି ବହୁତ ଆଗକୁ ଯାଇପାରିଥାନ୍ତା ମାନେ ଜଣେ ଜଣେ ସାର୍ ଅଛନ୍ତି ନା ମାନେ ଯିଏକି ପିଲାଙ୍କ ଭବିଷ୍ୟତ ପାଇଁ ପଢାନ୍ତି ନା କି ମୋର ନିଜର ଏତିକି ବିଷୟ ସାରିବାର ଅଛି ମୁଁ ସାରିଦେଇକି ପଳେଇବି। ସେମିତି ବି ଜଣେ ଜଣେ ସାର୍ ବାଗେଇକି ପଢ଼ାନ୍ତି ବେଗି କରନ୍ତି। ପିଲାର ଫ୍ୟୁଚର କୁ ଦେଖିକି ପଢାନ୍ତି କି ପିଲାଟାକୁ ନିଜେ ପଢେଇଲେ ସେ ଭବିଷ୍ୟତରେ କିଛି ଗୋଟେ ହଉକି କି କଣ ପିଲାର ଫ୍ୟୁଚରକୁ ଯଗିକି ପୁରା ରଖନ୍ତି। କରିବା ପାଇଁ ତାର ଭବିଷ୍ୟତ ତିଆରି କରିବା ପାଇଁ ସାର୍ ଜଣେ ଜଣେ ଚେଷ୍ଟା କରନ୍ତି।
ହଁ ସେମିତି ଆମର ବି ଏ ଜଣେ ସାର୍ ଅଛନ୍ତି ମାନେ
ହ
ଏତେ ସୁନ୍ଦର ପାଠ ପଢନ୍ତି ତାଙ୍କ କଥା ଯେତେବେଳେ ମନେ ପଡେ କିି ତାଙ୍କୁ କୋଉଠି ଦେ ଦେଖା ହୁଏ ଆଖିରେ ଲୁହ ଆସିଯାଏ ସେ ସାର୍ ଏବେ ବି ମନରେ ମନ ମାନେ ମନ ଭି ଭିତରେ ରହି ଯାଉଛନ୍ତି ପୁରା।
ପ୍ରାୟତଃ ସେଇ ଟାଇମର ସାରେ ଅଧେ ଅଧେ ମାନେ ରି ରିଟାଡ ହେଇସାଇଲେଣି।
ହଁ ଏବେ ସବୁ ବିଦାୟ ତାଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା କରିବୁ।
ସିଏ ଆଗରୁ ଜାଣିଥିବ ତମେ। ଯୋଉଁ ସାର୍ ମାନେ। ମାନେ ସାର୍ ମାନଙ୍କର ଦରମା ମାନେ କେମିତି ଥିଲା? ସାର୍ ମାନଙ୍କ ତୁରୁଫ୍। ଦରମା ଏବେ ତ ବଢି଼ଗଲାଣି। ସବୁ ଇଏ ହେଇଗଲାଣି ଶିକ୍ଷକଙ୍କ ଦରମା। କିନ୍ତୁ ଆଗୁରୁ ଶିକ୍ଷକଙ୍କ ଦରମା କେତେ କମ୍ ଥିଲା ଜାଣିଥିବ?
ସେତେ କମ୍ ଥିଲା ଆଉ ସେତେ ବି ଭଲ ପାଠ ପଢ଼େଉଥିଲେ। ଏବେ ଯେ ଏତେ ଅଧିକ ବଢ଼ୁଚି ସେତେ ଲୋଭ ଟା ଆସୁଛି ଆଉ।
ହଁ।
କଳା ଧନ ବି ବହୁତ ବାହାର କରିବାକୁ ଚାହୁଁଛନ୍ତି ମାନେ। ଠକିକି ଯେମିତି ଯୋଉ କପି ହଉ ମାନେ ଲକ ମୁଁ ଛୁଆ ମାନଙ୍କୁ କିଛି ଭୁଲ୍ ବାଟ ଭୁଲ୍ ଉଦ୍ଦେଶ୍ୟରେ ନେଇକି। ଲେକ ପହଞ୍ଚେଇକି ତାଙ୍କ ପରୀକ୍ଷା ସଫଳ କରିବା।
ହୁଁ ତମେ ଏମିତି ବି ନ୍ୟୁଜ୍ ଶୁଣିଚ ନା? ମୁଁ କହିଲି ତମେ ଏମିତି ବି ନ୍ୟୁଜ୍ ଶୁଣିଚ ନା ଯେମିତି କିି ମାନେ ଦେଖିବ ଶିକ୍ଷକ ଷ୍ଟୁଡେଣ୍ଟ ଏଁ ବାହା ହେଇ ଯାଇଛନ୍ତି। ବିବାହ କରିଦେଇଚନ୍ତି ତାଙ୍କ ଭିତରେ ଭଲ ପାଇବାର ସମ୍ପର୍କ ଅଛି ମାନେ ଆଗରୁ ଏଇଟା କିଛି ମାନେ ଏଇଟା କିଛି ଥିଲା। ଶିକ୍ଷକ ମାନେ ଶିକ୍ଷକ ଗୁରୁଜନ ସେ ସିଏ ଆମର ଗୁରୁଜନ ମାନେ ଆମ ବାପ୍ ହଁ ତାଙ୍କୁ ଦେଖିଦେଲେ ମାନେ, ଶିକ୍ଷକ ଆସୁଛନ୍ତି ବୋଲିକି ଅଧା କିଲୋମିଟର ଅଁ ଦୂରରୁ ଦେଖିଦେଲେ ବି। ସାଙ୍ଗେ ସାଙ୍ଗେ କୋଉ ଦୋକାନ କଡ଼ରେ ନହେଲେ କୋଉ କୋଉ କାନ୍ଥ କଡ଼ରେ ଲୁଚି ପଡୁଥିଲେ କି ଶିଖ୍ ଶିକ୍ଷକ ଆସୁଛନ୍ତି ବୋଲିକି ଦେଖିଲେ ରାସ୍ତାରେ ବାଡ଼େଇବେ। କିନ୍ତୁ ମାନେ, ଏବେକା ସମପ୍ ସମ୍ପର୍କ ଦେଖ ଶିକ୍ଷକ ଆଉ ଅ ଇଏ ଛାତ୍ ଛାତ୍ରଙ୍କ ଭିତରେ ଭଲ ପାଇବା।
ଆମର ମନରେ ଡର ଥିଲା, ଏବେ ତ ଆଉ ପିଲାମାନେ ଫାଷ୍ଟଫଲକ୍। ଏବେ ଫେସବୁକ୍ ଏସବୁଥିରେ ମେସେଜ୍ କରିଦଉଚନ୍ତି। ଆମର ତ ତାଙ୍କ ସାମ୍ନାକୁ ଯିବା ପାଇଁ ଗୋଡ ହାତ ପାରୁଥିଲା।
ହ
ଏସବୁ ଅନଲାଇନ ଯୁଗ ହେଲାଣି ନା ସାର୍ ମାନଙ୍କୁ।
ହଁ ପା ସାର୍ ମାନେ ପିଲାମାନଙ୍କର। ଅପ୍ ଏମିତି କି ଏବେ ବି ସେ ମଝିରେ ଥରେ ଜାଣିଥିବ ମାନେ ଫୋନ୍ ରେ ପାଠପଢ଼ା ହେଲା। ପିଲାଙ୍କୁ ଭିଡିଓ କଲରେ।
ହୁଁ
ଏମିତି ସାଡ ସେ ସମୟ କଣ ଥିଲା ଆଉ ଏବେକା ସମୟର! ହଁ ଭିତରେ ଭାବିଲେ ଆକାଶ ପାତଳର। ଫରକ ଏବେକା ସମୟ ଏବେକା ସମୟ ଭିତରେ ଦେଫେନ୍ସ।
ଆଉ ସବ୍ ବେ ଏବେ କଣ ଆଁ ବେଶ୍। ତ ହେଇ ଗଲଣି କି?
ହଁ ହେଇ କଷ୍ଟମର ସେ ସେପଟେ ଅଛନ୍ତି ଟିକେ ବ୍ୟସ୍ତ ଅଛି।
ଆଁ ହୋ ହଁ ସେ। ଜାଣିପାରୁଚ, ଟିକେ ବେସ୍ତ ହେଇଗଲେ, ହେଇଗଲେ। ଆଉ ଏବେ ବୁଲିକି ଆସିଲଣି ନା ଆସିନ?
ହଁ ଏଇ ରଜ ସଇଲା ତ ଆସଚୁ ଏବେ। ରଜରେ ଯାଇଁକି ବୁଲାବୁଲି କରିକି ଆସଚୁ।
ଉଁ ହଁ ତାପରେ ସବୁ ଶେଷ କରିଦେଇକି ଏବେ ରେଷ୍ ଘରେ ଆଉ ମାନେ ଏବେ
ହଁ।
ଘରେ କ୍ଲାନ୍ତ ମେଣ୍ଟେଇବ ଆଉ।
ପାଗ ବି ଭଲ ଅଛି। ହଉ ତମେ କଁ କରୁଚ କର। ଟିକେ
ହଁ ମୁଁ ଏଇ ବସଚି ଆଉ କଁ କରିବି। ହଉଁ ହଁ ଠିକ୍ ଠିକ୍ ଅଛି ରୁହ।